ହାଲୋ ହଁ କଣ କରୁଚନ୍ତି ଆଜ୍ଞା।
ହଁ ଦିଦି ଏଇଠି କାମ ସ ସରିଲା ସବ ରୋଷେଇ ମାନେ ଅଧା ସରିଚି ଆଉ ଅଧା ଅଁ ଅଛି ଆଉ ସେ ଟିକେ ଆମର ହଜବେଣ୍ଡ ଟିକେ ଗରମ ଗରମ ସବୁ ଖାଇବାକୁ ଭଲ ପାଆନ୍ତି ତ। ଅଧା କରିଚି ଆଉ ଅଧା ଆସିଲେ ଯାଇଛନ୍ ଡିଉଟି। ଆସିଲେ ଅ ତାଙ୍କ ପାଇଁ ଆଉ ଯାହା ଟିକେ କରିବି ଆଉ।
ହୁଁ ହୁଁ ଆଉ ଆପ ଆପଣଙ୍କ ପଟେ କଣ କେମତି ମାନେ ପର୍ବପର୍ବାଣି ପାଳନ କରାଯାଏ?
ହଁ। ଆମର ତ ଏଠି ଉମ ମାନେ ଓଡ଼ିଶାର ବଡ଼ ପର୍ବ ପର୍ବ ହଉଚି ମାନେ ରଜ ପର୍ବ, ବେଶୀ କରି ମାନେ ଯୋରା କଣ ଝିଅ ଆଉ ଝିଅ ମାନଙ୍କର ଉମ୍ ମାନେ ଝିଅ ମାନଙ୍କର ବଡ ପର୍ବ, ଆଉ ନୂଆ ଝିଅ ମାନେ ବି ବାହା ହେଇଥା ନ୍ତି ଯୋଉମାନେ ଗାଁ ଘରୁ କୁ ଆସନ୍ତି, ଆଉ ଉଁ। ସେସବୁ ମାନେ ପିଠା ମେନେ ହଉଚି ରଜର ତିନି ଦିନିଆଙ୍କର ହଉଚି ଏ। ଉଁ ପିଠା ଭିତରେ ପୋଡ ପିଠା ଟା ମାନେ ପ୍ରଥମେ। ପୋଡ ପିଠାଟା ଆଗ। ଆଉ ପୋଡ଼ପିଠା ସହ ଆଉ ସବୁ ପିଠା ବି ହୁଏ। କାକରା, ଆରିସା।
ହୁଁ।
ଉଁ ବରା ଯେକୌଣସି ଯାହା ବିଭିନ୍ନ ପ୍ରକାର କିନ୍ତୁ ମେନେ ହଉଚି ପୋଡ ପିଠାଟା ପ୍ର
ହୁଁ ହୁଁ ପୋଡପିଠା କିପରି ପ୍ରସ୍ତୁତ କରାଯାଏ?
ହଁ ଆମର ଆଗେ ଉଁ ତାକୁ ପ୍ରଥମେ କଣ କରିବ ଅରୁଆ ଚାଉଳ ତାକୁ ବତୁରେଇ ଦେବେ ଅରୁଆ ଚାଉଳ। କେତେ ଅଧଘଣ୍ଟେ ଖଣ୍ଡେ ବତୁରି ଗଲେ ବି ତାକୁ ଚିପୁ ଛାଣିକି ରଖିଦେବେ ଛାଣିକି ରଖିଗଲେ ଟିକେ ଟିକେ ଦଶ ମିନିଟ ଖଣ୍ଡେ ଦଶ ପନ୍ଦର ମିନିଟ ଟିକେ ଶୁଖିଗଲେ ଚାଉଳ ଟା ତାକୁ ବାଟନ୍ତୁ ମାନେ ଆଜିକାଲି ଯୋଉ ହେଲାଣି ଗ୍ରାଇଣ୍ଡିଙ୍ଗ ମେସିନ ମେସିନରେ ତାକୁ କରିକି ଗୁଣ୍ଡ କରନ୍ତୁ ଗୁଣ୍ଡ କରିକି ତାକୁ ପୁରା ପାଲସ କରିକି ଚଲେଇକି ତାକୁ କଣ କରିବେ ଯୋଉ ଗରମ ପାଣି ବସେଇକି ପାଣି ଟା ଫୁ ଫୁଟିଲା ଠୁ ହଁ ଜନ୍ତିବା ପାଇଁ ପ୍ରସ୍ତୁତ କରିବେ ହଁ ପ୍ରସ୍ତୁତ କରିବେ ଯାହା ତା ସହ ଅ ବାଦାମ ହଉ କାଜୁ ହଉ ନଡ଼ିଆ ହଉ ଗୁଜୁରାତି ଆଉ ଗୋଲମରିଚ ହଁ ଉଁ ଆଉ ଚେଜ ପତର ସବୁ ପକେଇକି ତାକୁ ଉଁ ଜନ୍ତି ଜନ୍ତା ମାନେ ଜନ୍ତି ଦେବେ ଚାଉଳ ଗୁଣ୍ଡକୁ ପକେଇକି ଆଉ ହଁ ସେ ଆଗେ ସେଇ ଗୁଡାକୁ ପକେଇବେ ତାପରେ ଗୁଡ ପକେଇବେ ଗୁଡ ଟା ଟିକେ ଫୁଟିଗଲା ଠୁ ରେ ଯୋଉ ଚାଉଳ ଗୁଣ୍ଡ କରିଥିବେ ତାକୁ ପକେଇକି ଜନ୍ତିବେ ତାପରେ ଜନ୍ତୁଣ ଟା ଦେଖିବେ ଟିକେ ଟିକେ ମାନେ ହାତରେ ଲାଗି ମାନେ ଯେମତି କଡେଇ ରେ ନ ଲାଗିବ ଏ ଜନ୍ତୁଣୀ ଜାଣିବେ ପ୍ରସ୍ତୁତ ପ୍ରୁତ ହେଇଗଲା ଜନ୍ତୁଣି କି ଆଣିକି ତାକୁ ବାହାରକୁ ଓଲ୍ହେଇ ଦେବେ ଓହ୍ଲେଇକି ତାକୁ କଦଳୀ ପତ୍ରରେ ଦେଇକି କଡ଼େଇରେ କଦଳୀ ପତ୍ର ରଖିକି ଉଁ ଯୋଉ ଯନ୍ତୁଣୀ କିି ଦେଇକି ତା ଉପରେ ପୁଣି କଦଳୀ ପତର ରଖିକି ଚୁଲିରେ ବସେଇକି ତାକୁ ତା ଉପରେ ଯୋଉ ଦେଇକି ହକଣ ଅ ହଁ ଗୁଆ ଘିଅ ଟିକେ ତଳେ ମାରିବେ ସେ କଦଳୀ ପତ୍ରରେ ତଳେ ଦେବେ ଉପରେ ଟିକେ ତାପରେ ଯୋଉ ସବୁ ରଡ଼ନିଆ ତା ଉପରେ ଦେଇକି ତାକୁ ଉଁ ପନ୍ଦର କୋଡିଏ ମିନିଟ କି ଅଧଘଣ୍ଟା ଭିତରେ ତାକୁ ବସେଇଦେବେ ତାପରେ ହେଇଗଲା ହୁଁ ହେଇଗଲା ଲା ଆଉ ପୋଡ ପିଠା ଏମିତି ପ୍ରସ୍ତୁତ ଆଉ ଏମିତି କରାଯାଏ ଆଉ ତମ ପଟେ
ହ ଆମର ଏପଟେ ତ ଏଇ ପାଖରେ ରଜ ମହୋତ୍ସବ ପାଳନ କରାଯାଇଥିଲା ଏବଂ ବହୁତ ଲୋକବାକ ସବୁ ମାନେ ସମାଗମ ହେଇଥିଲେ ଏଇଠି ଆଖପାଖ ଗ୍ରାମରେ ବି ମଧ୍ୟ ଆସିଥିଲେ ଆଉ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ବି ମଧ୍ୟ ହେଥିଲା ଏବଂ ପୁରସ୍କାର ବିତରଣ ସବୁ ଆକର୍ଷଣୀୟ ପୁରସ୍କାର ସବୁ ଆସିଥିଲା ବିତରଣ କରିବା ପାଇଁ ଯିଏ ପ୍ରଥମ ହେଲେ ଦ୍ଵିତୀୟ ତୃତୀୟ ସ୍ଥାନ ଆଉ ମ୍ୟୁଜିକ ଚେୟାର ତାପରେ ପୁଚି ଆଉ କବାଡ଼ି ନାଚ ନାଚ ଗୀତ ଏଇଭଳି ଭାବରେ ସବୁ ପ୍ରକାରର ପ୍ରତିଯୋଗିତା ହେଇଥିଲା ଆଉ ବଡ ଦୋଳି ଅରଟ ଦୋଳି ଆଉ ରାମ ଦୋଳି ବହୁତ ପ୍ରକାରର ଛୋଟ ଛୋଟ ଦୋଳି ଛୁଆ ମାନଙ୍କ ପାଇଁ ଏହି ପ୍ରକାର ସବୁ ପଡିଆରେ ସବୁ ମାନେ ପକା ଯାଇଥିଲା ଦୋଳି ଏ ସବୁ ଖେଳିବା ପାଇଁ ଲୋକମାନେ ଆଉ ଅ ସବୁ ଲୋକମାନୋନ ତ ନୂଆ ବସ୍ତ୍ର ପିନ୍ଧି ସଜବାଜ ହଳତା ମାନେ ପିନ୍ଧିକି ଝିଅ ମାନେ ଅଳତା ସବୁ ମାନ ପ୍ରକାର ନୂଆ ଡ୍ରେସ ସେ ଏମିତି ସବୁ ପିନ୍ଧିକି ସଜାବାଜ ହେଇକି ସବୁ ମାନେ ଦୋଳି ଖେଳୁ ଆଉ
ପଇସା ଜୋରଦାର
ହଁ ବିଭିନ୍ନ ପ୍ରକାର ପିଠା ବି ଆମେ ଖାଉ ଏପରି ଭାବରେ ଆମର ରଜ ପାଳନ କରାଗଲା ଆଉ
ରଖେଇ ଦେବି ଫୋନ ପେ କରିବି ଏଠି ଆସିକି।
ଆଉ ଆପଣଙ୍କ ଆଡେ କଣ କେମିତି ମାନେ ବର୍ଷା?
ହ ପଥା।
ହ୍ୟାଲୋ।
ହଁ ଦି ଦି କୁହ?
ହଁ କହିଲେ ଆପଣଙ୍କ ଆଡେ କଣ କେମିତି ବର୍ଷା ବର୍ଷା? ଶାଗଣ କେମିତି?
ହଁ ବର୍ଷା ତ ଯୋଉ କୋହଲା ପାଗ କରିକି ରଖିଛି ତାପ
ଆମର ତ ଏପଟେ ହଁ ଆମର ଆଜି ତ ବର୍ଷା ହେଇଛି ହଁ। ଏ ଶୁଣନ୍ତୁ ବର୍ଷା ପାଗରେ ଲୋକମାନେ ଯୋଉ ମଶାରୀ ଟାଙ୍ଗୁନାହାନ୍ତି, ଏବେ ସବୁ କଣ କହିଲେ ଯୋଉ ମଶା ଡେଙ୍ଗୁ ହବ। ଆଉ ମେଲେରିଆ ଟାଇଫଏଡ଼୍ ଏଇଭଳି ଭାବରେ ସବୁ ସଂକ୍ରମଣ ହେବ। ତେଣୁକରି ପ୍ରତିଦିନ ଲୋକମାନେ ମଶାରୀ ଟାଙ୍ଗିକି ଶୋଇବା ଉଚିତ। ଆଉ ପାଣି ପିଇ ମାନେ
ଯୋଉ ବର୍ଷା ହଉଛି କୁଆଡେ ପ୍ରବଳ ମଶା
ହଁ।
ମଶା ପ୍ରବଳ ହଉଛନ୍ତି କୁହନି ମଶା କାମୁଡ଼ିଲେ ତ ଯୋଉ
ମ୍ୟାଲେରିଆ ହଁ ମ୍ୟାଲେରିଆ ହଉଛି ଟାଇଫଏଡ ହଉଛି ସବୁ ସ ପ୍ରକାର ଡେଙ୍ଗୁ ହଉଛି ଏପରି ଭାବରେ ସବୁ ବ୍ୟାପୁଛି। ତେଣୁକରି ଲୋକମାନେ ମଶାରି ଟାଙ୍ଗିବା ଉଚିତ ବର୍ଷା ଦିନେ ବେଶୀ ବେଶୀ ମାତ୍ରାରେ ମାନେ ଲୋକମାନେ ଜରରେ ଆକ୍ରାନ୍ତ ହୁଅନ୍ତି। ତେଣୁକରି ଗାଈ ଗୋରୁଙ୍କ ପ୍ରତି ବି ହେଲୋ
ହ୍ୟାଲୋ।
ହଁ ଗାଈ ଗୋରୁଙ୍କୁ କଣ ସେ ଆମେ ଯୋଉ ଖରାଦିନେ ଯଉ ନିମପତ୍ରକୁ ଶୁଖେଇକି ସବୁ ବସ୍ତାରେ ରଖିଯା ରଖା ଥାଏ। ଥାଏ ସେ କଣ କରନ୍ତି ଗୁହାଳା ମାନେ ଗାଈ ଗୋରୁଙ୍କୁ ଯୋଉ ସବୁ ଅଳିଆ ରେ ନିମପତ୍ର ଦିମୁଠା ପକେଇକି ତାଙ୍କୁ ବି ଧୂଆଁ ଦିଆଯାଏ କାରଣ ସେମାନେ କେମିତି ସୁସ୍ଥ ରହିଲେ ସିନା ଆମକୁ କ୍ଷୀର ଦେବେ। ଗାଈ କ୍ଷୀର ଦବ ଆମକୁ ତାପରେ ସେଥିପାଇଁ ସେମାନଙ୍କୁ ବି ଗୁହାଳ ମାନେକ ଧୂଆଁ ଯାଏ। ଦିଆଯାଏ। ଆଉ ଏଇପରି ଭାବରେ ଆମର ଗ୍ରା ଗ୍ରାମରେ ସମସ୍ତେ ମାନେ କରନ୍ତି ଆଉ ଘରେ ଅ ମାନେ ଇଏ ଆମର ସିନା ଗାଇ ନା ଆମ ଆଖପାଖ ପଡୋଶୀ ଲୋକ ମାନେ ଏଇଭଳି ଭାବରେ କରନ୍ତି।
ହ ହଁ ଆମ ଆମ ଏପଟେ ତ ସେମିତି ସବୁ ସେ ଯୋଉ ମଶା ତା ପାଇଁ ଏଇ ମୋ ଆମ କଥା କହୁଛି ମୋ ପୁଅକୁ ଏମତି ମାସ ଦି ମାସ ଧରିକି ଏମତି ଜର ହେଲା।
ହଁ।
କୁ ଉ ଡାକ୍ତରଙ୍କ ପରାମର୍ଶ ନେଇକି ଉ ଏମତି ସବୁବେଳେ ତାକୁ ଥର ମସାରି ଟାଙ୍ଗି ଶୋଇବା ପଡୁଚି।
ଉଁ ହୁଁ। ହ୍ୟାଲୋ।
ହଁ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ହଁ କୁହନ୍ତୁ। କହିଲି ଆମର ବି ହଁ ଏ ଏପଟେ ବି ଏମିତି ସବୁ ମାନେ ମେଡିକାଲର ଲୋକମାନେ ଯାଉଛନ୍ତି ଆଉ ପାଣିରେ ଟିକେ ବ୍ଲିଚିଂ ପକାଇଦେବେ ଅଳ୍ପ ମାତ୍ରାରେ ବ୍ଲିଚିଂ ପକବେ ବେଶୀ ପକେଇଲେ ତ ପିଇ ହେବନି। ମାନେ କୂଅରେ ସବୁ ବ୍ଲିଚିଂ ପକେଇବା ପାଇଁ କାରଣ ସବୁ ଯୋଉ କୀଟ ସବୁ ପୋକ ଜୋକ ସବୁ ବୁ ମରିବା ପାଇଁ ଆଁ ଅଳ୍ପ ମାତ୍ରାରେ ବ୍ଲି ଚିଂ ପକେଇବା ଦରକାର ଏଇଭଳି ଭାବରେ ସବୁ କଲେ ଦେହ ସୁସ୍ଥ ରହିବ ଆଉ ପ୍ରତିଦିନ ଟିକେ ଏକ୍ସ ମାନେ ବ୍ୟାୟାମ କରିବା ଦରକାର ଚାଲିବା ଦରକାର ଟିକେ। ଏଁ ସକାଳ ସନ୍ଧ୍ୟାରେ ପ୍ରତିଦିନ ଟିକେ ଚାଲିବା ଦରକାରେ। ଆଉ ଏମିତି ଆଉ ଖାଦ୍ୟରେ ସବୁ ମାନେ ସାଲାଡ ଟିକେ ଖାଇବା। ବା କଥା ଯେତେ ମାନେ ଖାଦ୍ୟ ହେଇଥାଉ କିନ୍ତୁ ସାଲାଡ ଟା ଟିକେ ଖାଇବା କଥା। ଆଉ କଣ କୁହନ୍ତୁ ଆଉ କୁଆଡ଼େ ସବୁ ବୁଲାବୁଲି କରିବାକୁ ଯାଇଛନନ୍ତି। ହ୍ୟାଲୋ।
ବୁଲାବୁଲି ତ
ହ୍ୟାଲୋ ହଁ ହଁ କୁହନ୍ତୁ।
ହ୍ୟାଲୋ।
ହଁ କୁହନ୍ତୁ।
ହଁ।
ଆପଣଙ୍କର ନେଟୱାର୍କ କୋଉଠି
କହିଲ ବୁଲିନି ମାନେ ଯାଇଥିଲୁ।
ହୁଁ।
ହଁ ନେଟୱାର୍କ ଟିକେ ଅସୁବିଧା ହଉଛି ଆଉ।
ହଁ କୁହନ୍ତୁ। ହଁ ଏବେ ଶୁଭିଲା।
ହଁ ଯୋଉ ସେଇ ବାପ ଘରକୁ ଯାଇଥିଲୁ ରଜକୁ ବୁଲିବା ପାଇଁ ଯାଇ ଥିଲୁ ଆଉ ରଜ ସେଠି ବି ବାପଘରେ ଏମିତି ଅଁ ମାନେ ରଜ ମହୋତ୍ସବ ସେଇ ଖେ ଖେଳ ସବୁ ପ୍ରତିଯୋଗିତା ହେଇ ଥିଲା ସବୁ ଝିଅ ମାନେ ନୂଆ ଝିଅ ମାନେ ବି ଆସିଥିଲେ ଆମ ସାଙ୍ଗ ସାଥି ମାନେ। ହଁ ସବୁ ଏମିତି। ପିଠା ପଣା ଯାହାବି ଘରେ ହେଇଥିଲା ଖାଇକି ଯାଇକି ଦୋଳି ମାନେ ଖେଳୁ। ତିନି ଦିନ ଧରିକି ରଜ ପର୍ବ ପାଳନ କରାଗଲା। ଆଉ ଏସ ସବୁ ସବୁ ସାଙ୍ଗସାଥି ମାନେ ବୁଲି ମଜା କ କଲୁ କଉ କେତେ ଦିନ ଆପ ଆ ପନ୍ଦର ଦିନ କୁଆଡ଼େ ପଳେଇଲା ଜାଣି ହେଲାନି ତାପରେ ଛୁଆଙ୍କର ସ୍କୁଲ ଖୋଲିଲା ତ ଅ ଆସିଲୁ ଆମ ଗାଁରେ ବି ମନ୍ଦ ଦିର ପଚିଷ୍ଟା ଥିଲା ସେ ବହୁତ। ଦିନ ଧରିକି ଶିବ ମନ୍ଦିର ଅ ପିଲାମାନେ ଗାଁର ପିଲାମାନେ ବଡ଼ ଲୋକମାନେ ବୟସ୍କ ଲୋକମାନେ ଲାଗିଥିଲେ କରିବା ପାଇଁ ବହୁତ। ଦିନ ଧରିକି ଚେଷ୍ଟା କରିଥିଲେ ସେ ଉଁ ରେ ମନ୍ଦିର ପଚିଶ ଟା ତିନି ଦିନ ଧରିକି ହେଇଥିଲା ଆଉ ପ୍ରସାଦ ସେ ସେବନ ହେଇଥିଲା ବହୁତ ଆଡ଼ୁ ବହୁତ ଲୋକ ଆସିଥିଲେ ଭଜନ କୀର୍ତ୍ତନ ଆଉ ସବୁ ଗୀତ ସବୁ ଉ କୁନି ପ୍ରବଚକ ଜଣେ ଆସିଥିଲେ ଏମିତି ସବୁ ହେଇଥିଲା ଆଉ।
ଆମ ଗାଁରେ ବି ସେମିତି ମାନେ ହଁ ଏଠି ପ୍ରବଚନ ହଉଛି। ମାନେ ଗୀତା ଯଜ୍ଞ ପ୍ରବଚନ ପାଲା। ଆମ ଗ୍ରାମରେ ବି ସବୁ ମାନେ ହଉଛି ଆମ ଗାଁ ରେ ମାନେ ଦଶହରା। ଗଣେଶ ପୂଜା ଏ ବହୁତ ଆଡ଼ମ୍ବର ସହକାରେ ପାଳନ କରାଯାଏ ଦଶରା। ଆଉ ଦଶରା ର ବଳଦ ଯାତ୍ରା ଆମ ଗ୍ରାମରେ ମାନେ ଦେଖିବା ପାଇଁ ଆଖପାଖ ଖ ଅଞ୍ଚଳର ଲୋକମାନଙ୍କର ପ୍ରବଳ ଭିଡ଼। ଗଣେଶ ପୂଜାରେ ବି ବହୁତ ଭିଡ଼ ହୁଏ ପ୍ରବଳ ମାତ୍ରାରେ ସବୁ ବିଭିନ୍ନ ପ୍ରକାର ତୋରଣ ଦେଖିବାକୁ ଆକର୍ଷଣୀୟ ତୋରଣ ଦେଖିବା ପାଇଁ ସବୁ ଆଡୁ ଲୋକମାନଙ୍କ ର ଶୁଅ ଛୁଟେ ବହୁତ ଆଡମ୍ବର ସହକାରେ ଆମ ହୁଁ ହଉ ହଉ ତାହେଲେ ଆଉ ହ ରଖ
ହଁ ହଁ।
ଓହୋ।